ସାର ନମସ୍ ଭଲ ଅଛୁ। ହଁ ଏବେ କଣ ହଁ ଭଲ ଅଛି ଏବେ କଣ ପଢାପଢ଼ି ଚାଲିଛି?
ଏବେ କିଛି ନାହିଁ ଆମର ଓଡିଶାରେ ଯେତିକି ଜାତୀୟ ଉଦ୍ୟାନ ଆଉ କଇଁଛୁଆ କୋଉଟାରେ ବେଶୀ ମିଳନ୍ତି ଏଇଗୁଡାକ ଉପରେ ଟିକେ ପଡୁଥିଲି ଆଉ।
ଆଚ୍ଛା ପ୍ରତିଯୋଗିତା ମୂଳକ ଏକ୍ଜାମ ପରୀକ୍ଷା ପତ୍ର ଦଉଛୁ କି ବାବା
ହଁ ସେଇଥିପ ତ ପଢାପଢି କରୁ। ଯୋଉ ଓଡିଶାର ଇତିହାସ ଆଉ ଓଡିଶାର ଥିବା ଯୋଉ ପଶୁପକ୍ଷୀମାନେ କଣ ପାଇଁ ଫେମସ୍।
ହଁ ହଁ ହଁ ହଁ ହଁ ହଁ ହଁ ହଁ ତୁ ଗୋଟେ ଭଲ ଛାତ୍ରଟେ ଥିଲୁ ମୋର ମୁଁ ଯେତେବେଳେ ପ୍ଲସ ଟୁ ଯୁକ୍ତ ଦୁଇ ପଢଉଥିଲି। ଭଲ ଛାତ୍ରଟେ ଥିଲୁ ନିହାତି ତୁ ପ୍ରତିଯୋଗିତା ପରୀକ୍ଷାରେ ନିହାତି ସଫଳ ହେବୁ। ଏଇ ମୋର ଆଶା।
ହ ସବୁ ତମ ମାନଙ୍କର ଆଶୀର୍ବାଦ ଆଉ ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କର କୃପାରୁ
ହଁ ହଁ। ହେଲେ ଆଜି କଣ ପଢିଲୁ।
ଆଜି ପଢୁଥିଲି ଏବେ ଏବେ ତ ଜଷ୍ଟ ପଢୁଥିଲି। ଋଷିକୁଲ୍ୟା କାହା ପାଇଁ ପ୍ରସିଦ୍ଧ।
ଆଛା ଆଛା ତ ବା ଆମର ଇଏ ବିଷୟରେ ପଢୁଥିଲୁ ବୋଧେ? ମାନେ ଜୀବ ବିିଜ୍ଞାନ।
ହଁ ହଁ ସେଇ ଉପରେ ଥିଲା ସେଇଟା ଥିଲା ଅଲିବ୍ରିଡ କଇଁଛ ପାଇଁ ଫେମସ। ନା।
ଓହଁ ହଁ ହଁ ଯୋଉ ଆମର ଋଷି କୁଲିଆ ଆ ନଦୀରେ ଏବେ ଯୋଉ ଆରିିବାଡା।
ଆରି ଗଡ ନାଇଁ ଆରିବାଡା ନାଇଁ।
ହୁଁ ହୁଁ।
ଋଷି ବୋଲେ ନଦୀରେ ଏବେ କଣ ହେଇଥିଲା ନା ଅ ଯୋଉ ବହୁତ ମାତ୍ରାରେ କଇଁଛ ମାନେ ପଳେଇ ଆସି ଥିଲେ ଆଉ ନିଜର ଅଣ୍ଡା ଦେଇଥିଲେ। ତାପରେ ତଟବାହିନୀ ଭାରତୀୟ ତଟ ବାହିନୀ ସେଗୁଡାକୁ ସୁରକ୍ଷା ଦଉଥିଲେ। ଆଉ ବହୁତ ସରକାର ମଧ୍ୟ ବହୁତ ପ୍ରକାର ନିୟମ ଲାଗୁ କରିଥିଲେ ଯେ ଯେମିତି ସେଇ ଅଞ୍ଚଳରେ ପଦ ଉଚ୍ଚାରଣ ହେବ ନାହିଁ। ଆଉ ସେଇଟା ଗୋଟେ ସେଇ ଟାମରେ ଗୋ ମୁଖ୍ୟ ଆକର୍ଷଣ ହୋଇଯାଇଥିଲା। ଏବେ ଏବେ ଦୁଇ ମାସ ତିନି ମାସ ତଳର ଏଇ କଥା।
ଆଚ୍ଛା ଆଚ୍ଛା ତ ସେଇଯୋଉ ଋଷକୁଲିଆ ଯୋଉ ନଦୀ ମୁହାଣରେ ମାନେ ପାଖରେ ସେଇଠି ତା ହେଲେ ବହୁତ ଗୁଡା ଅଲିିବ୍ରିଡଲି ଅଣ୍ଡା ଦେଇଛନ୍ତି ନାଇଁ।
ହଁ ଦେଇଥିଲେ ନାଇଁ ଏବେ ଦେଇଥିଲେ। ତ ଏବେ ତାଙ୍କର ଅ ବହୁ ହୁଏ ଛୁଆ ହୋଇ ଯାଇଥିବେ।
ହୁଁ ହୁଁ ହୁଁ ହଁ ହଁ ହଁ ସେଇ ଜାଗାର ପରିବେଶ ସେଇ ଜାଗାର ଯେତିକି ଚାପ ରହିବା କଥା ଯେତିକି ଉଷ୍ମତା ରହିବା କଥା ସବୁ ବୋଧେ ସୁହା ହଉଛି ଗୋଟେ ଅ କଇଁଛଟେ ନିଜ ଅଣ୍ଡା ଦେବା ପାଇଁ ସେଇ ଜାଗାର ସବୁ ପରିବେଶ ଯେତିକି ସବୁ ଅଛି ସବୁ ସୁହାଉଛି ବଧେ ଆମେ ବଧେ ଆଉ ହଁ।
ଆସିକି ସେଥିରେ ନିଜର ଅଣ୍ଡା ଦେଇକି ସେ ସୁବିଧାରେ ରହୁଛନ୍ତି।
ଖିବା ଏଇ ଯୋଉ କଇଁଚ ଯୋଉ ଅଣ୍ଡା ଦେବା ଜାଗା ଆମେ ଦେଖିବା ବଲେ ଗହିରମଥା କେନ୍ଦ୍ରାପଡା ଜାଣିଛ ନା ହଁ ହଁ ହଁ ସେଇ ଗହି ତଥାପି ଏକ ଭଲ ସ୍ଥାନ ଯୋଉଠି କିି ଅଲିଭ୍ରିଡଲି କଇଁଚ ଗୁଡାକ ଆସିକି ଅଣ୍ଡା ଦିଅନ୍ତି। ହଁ ହଁ ସେଇଟା ବିଶ୍ୱ ପ୍ର ଖ୍ୟାତ ଅ ମାନେ ସମସ୍ତେ ସେ ଜାଣନ୍ତି ଯେ ଅଲିଭରେଡଲି ଗହରୀମଥା ଥାରେ ସିଏ କଣ ଅଣ୍ଡା ଦିଅନ୍ତି। ତାର ଯାହାବି ସବୁ ପରିବେଶ ଥାଏ ଅଲିଭ୍ରିଡଲି ବହୁ ସଂଖ୍ୟାରେ ଆସିକି ସେ ପରିବେଶ ତାଙ୍କୁ ସୁହାଏ ସେଥିପାଇଁ ବୋଲି ସେସେଠି ଅଣ୍ଡା ଦିଅନ୍ତି। ଅଣ୍ଡା ଦେଲା ଅଣ୍ଡା ଦେଲା ପରେ ସେଇ ଅ ଛୁଆ ଗୁଡାକ ବାହାରନ୍ତି ପୁଣି ଥରେ ପାଣିକୁ ପଳାନ୍ତି। ହୁଁ।
ଏବେ ତ ଯେମିତିକା ପୃଥିବୀର ଚାପ ହେଲାଣି ସେମାନେ ନିଜ ପାଇଁ ବି ଗୋଟେ ଭଲ ଜାଗା ଖୋଜଛନ୍ତି କୋଉଠାରେ ଆ ଆମ ପିଲାମାନେ ସୁରକ୍ଷିତ ରହିବେ।
ନିହାତି ନିହାତି ଭାବରେ ଆମେ ଦେଖିବା ଯଦି ଚାପର ଟିକେ ଏପଟ ସେପଟ ହେଇଯିବ କି ଉଷ୍ମତାରେ ଟିକେ ଏପଟ ସେପଟ ହେଇଯିବ ବୋଲେ ଅଧିକ ମାତ୍ରାରେ ସେଇ ଯୋଉ ଅଲିଭ୍ରିଡଲି କଇଁଚ ଗୁଡାକ ଥାନ୍ତି ସେ ଜଗାରେ ମରିଯାଆନ୍ତି।
ସେମାନେ ଆସିବେନି ଆଉ ସେମାନେ ଆସିବେନି ଆଉ ଏଇ ଜାଗାକୁ। ସେମାନେ କେବଳ ପାଣି ଭିତରେ ହିଁ ରହିଯିବେ।
ହୁଁ ହୁଁ ହୁଁ ଆଉ ଅଣ୍ଡା ପାଣି ଭିତରେ ହିଁ ଦେବେ
ପାଣି ଭିତରେ ଦେବେ କି ପାଣି ଭିତରେ ଦେବା ଫଳରେ କଣ ହବ ନା। ସେଗୁଡାକ ପାଣି ରେ ବୋହିଯିବ। ଆଉ ଯାହାର କିଛି ଅସ୍ତିତ୍ଵ ହିଁ ରହିବ ନାହିଁ ଆଉ ସେମାନେ କୁଆଡେ କୁଆଡେ ଯାଇ ଯେତେବେଳେ ଆପଣ ଜାଣି। ରେ ଗୋଟେ ଅଣ୍ଡା ଉଷ୍ମତା ଯେତେବେଳେ ତା ମା ର ଉଷ୍ମତା ପାଏ। ସେତେବେଳେ ଆ ସିଏ ତା ଭିତରୁ ଛୁଆଟି ବି ବାହାରିଥାନ୍ତି।
ହୁଁ ହୁଁ ହୁଁ ହୁଁ।
ପାଣି ତ ହେଉଛି ସବୁବେଳେ ଥଣ୍ଡା ରହିଲା ତ
ହଁ ହଁ।
ସେତେବେଳେ ଅଣ୍ଡା ଗୁଡିକ ନଷ୍ଟ ହେଇଯାଏ ଆଉ ଭିତରେ ଥିବା। ଛୋଟ ଛୋଟ କୁନି ଛୁଆ ଗୁଡ଼ାକ ମରିଯାଆନ୍ତି।
ଓହୋ ହଁ ହଁ ହୋ ଏହା ଗୋଟେ ଭଲ ଦିଟା ସ୍ଥାନ ତମେ କହିଲ ଯୋଉଁଟା କି ଆମର କଇଁଛ ସଂରକ୍ଷଣରେ ବହୁତ ମାତ୍ରାରେ ତାର ଅବଦାନ ଅଛି। ଆଉ ଯଦି ଆମେ ଦେଖିବା ଆମର ଅ ସି ହଁ ସି
ସେଇଥିପାଇଁ ତ ଏବେ ଓଡିଶା ସରକାର ବହୁତ ମାତ୍ରାରେ ତଟ ଭାରତୀୟ ତଟ ବାହିନୀ ମାନଙ୍କୁ ନିୟୋଜିତ କରିଥିଲେ ତାଙ୍କର ଦେକ୍ଷଣ ରକ୍ଷଣ ବେକ୍ଷଣା କରିବା ପାଇଁ।
ଅ ହଁ ହଁ ହଁ ଆଉ ଯଦି ଆମେ ଦେଖିବା ଆମର ଉ ଭିତରକନିକା ଅଭୟାରଣ୍ୟ ଯଦି ଯଦି ଆମେ ଦେଖିବା ଆଁ ସେଠି ବହୁତ୍ ସ କ୍ଷରେ ଆମର ଅ ଘଡ଼ିଆଲ କୁମ୍ଭୀର ଯୋଉଁ ଅଛନ୍ତି। ହଁ କୁମ୍ଭୀର ଯ ଅଛନ୍ତି ତାଙ୍କର ସଂରକ୍ଷଣ ପାଇଁ ତାଙ୍କର ଅ ସେଇ ମାଦା ମା ମା କୁମ୍ଭୀର ମାନେ ଅଣ୍ଡା ଦେବା ପାଇଁ ଏମିତି ଭଲ ତାଙ୍କ ପାଇଁ ସୁବିଧା ଜନକ ପରିବେଶ
ତାଙ୍କ ପାଇଁ ସେଇଟା ଅନ ଅନୁକୂଳ ପରିବେଶ ବନାହେଇଛି। ଯେମିତି କି ସେମାନେ ଆରାମ ସେ ନିଜର ବଂଶ ବିସ୍ତାର କରିବେ।
ହୁଁ ତମେ ଯାଇଛ କେ ମାନେ ଗା ହଁ ହଁ ସାତକୋଶିଆ ଏଇଗୁଡ଼ାକ ଯାଇଚ ନାଁ ନାଇଁ?
ନାଇଁ କେତେବେଳେ ବି ଯାଇନି।
ନିହାତି ଦେଖିବାର ବିଷୟ ଯେ ସେମାନଙ୍କୁ କେମିତି ସଂରକ୍ଷଣ କରାହେଉଛି। ଭଲରେ ସେମାନଙ୍କୁ ରଖାହଉଛି ସେମିତି ହେଲେ ଆମର ଗୋଟେ ଅ ମାନବ ସମାଜ ପ୍ରତି ଗୋଟେ ବିଶ୍ଵାସ ବି ପଳେଇ ଆସିବ ଯେ ହଁ। ପଶୁ ମାନଙ୍କ ବିଷୟରେ ବି ଭାବା ହଉଛି ଉଁ ଆଉ
ସେମାନେ ବି ଧୀରେ ଧୀରେ ମାନେ ନିଜର ନାଚୁରାଲ୍ ପ୍ରାକୃତିକ ଅନୁକୂଳ ପରିବେଶ ଠାରୁ ବହୁତ ଦୂରକୁ ଚାଲି ଯାଉଛନ୍ତି।
ହଁ ନିହାତି ନିହାତି ଆଉ କୋଉଁ କୋଉଁ ଜାଗା ଯାଇଛ ଯୋଉଠି କିି ପଶୁ ସଂରକ୍ଷଣ କରାଯାଏ?
ଆପଣ ଯ ଦେଖୁଛନ୍ତି ଚିଲିକାରେ କୋଉଁ ଡଲ ଅଧିକ ମିଳେ।
ହଁ ହଁ ହଁ ଶୁଣିଛି ଶୁଣି ଚି ଯାଇନି ଶୁଣିଚି।
ମୁଁ ବି କେତେବେଳେ ଆସିଲି ଡ଼ ସେ ଗୁଡ଼ାକୁ ଦେଖିଲେ ଜାଣି ହୁଏନି। ତାର ନା ହେଲା ଆକ୍ଚୁଏଲି ଇ ପ୍ରକୃତରେ ଅଂ ଇରାୱାଡି ଡ଼ଲଫିନ।
ଡଲଫିନ୍ ପ୍ରଜାତି ମିଳେ ନାଇଁ କି ଇଏ ହଁ ହଁ ହଁ।
ସେମାନେ ବିବିଧତା ଥିବ। ସେଇଟା ଆମେ ଆମେ ଜାଣି ନର୍ମାଲଲୋକ ଆମେ ଜଣିପାରିବାନି । କିନ୍ତୁ ଯୋଉମାନେ ବିଶେଷଜ୍ଞ ଯୋଉମାନେ ଏଥିରେ ପଢାପଢି କରୁଛନ୍ତି ସେମାନେ ବହୁତ ଭଲ ଭାବରେ ତାକୁ ମାନେ ଜାଣିପାରିବେ ଚିହ୍ନି ପାରିବେ।
ହୁଁ ହଁ ହଁ ହଁ ହେଲେ କଣ ଡଲଫିନ୍ ସଂରକ୍ଷଣ କରାଯାଏ ସେଇଠି ନାଇଁ? ହୁଁ ହୁଁ। ମଲରେ ତାର ପାଣି ଯୋଉ ଥିବ ତାର ମାନେ ଯାହାବ ତାର ଲୁଣିଆ ପଣ ଥିବ ନ
ହଁ ହଁ ଚିଲିକା ତ ଗୋଟେ ଚିଲିକା ତ ଗୋଟେ ଖାରା ପାଣି ହ୍ରଦ ନା ।
ଆଚ୍ଛା ଆଚ୍ଛା ତ ଖାରା ପାଣି ରେ ସେଗୁଡାକ ଭଲରେ ବଞ୍ଚନ୍ତି । କହିବାକୁ ଗଲେ ହୁଁ ହୁଁ ହୁଁ। ହ ଖାରପ ପାଣି ତାଙ୍କୁ ହଁ ହଁ ଆଉ ଗୋଟେ ଆଉ ଗୋଟେ କୁଆଡେ ଯାଇଛନ୍ତି ଆପଣ?
ଶିମିଳିପାଳ
ହଁ ଶିମିଳିପାଳ ଅଭୟାରଣ୍ୟ ତ ଅ ଓଡିଶାର ସବୁଠୁ ବଡ ଅଭୟାରଣ୍ୟ ।
ହଁ ସବୁଠାରୁ ବଡ ବାଗ୍ୟ ବ୍ୟାଘ୍ର ଅଭୟାରଣ୍ୟ
ହଁ ହଁ ହଁ ହଁ ଆଚ୍ଛା ବାଘ ଆମର କଲରା ପତ୍ରିଆ ବାଘ ଅ ଅ ଯୋଉଁ ନାହିଁ ସେଇଟା କେବଳ ଆମର ଶିମିଳିପାଳରେ ହିଁ ମିଳେ । କଲରାପତ୍ରିଆ ବାଘ ତାକୁ ଉଁ ମ୍ ମ୍ ଉଁ ତାର ଯୋଉ ଶରୀରରେ ତାର କଳା ରଙ୍ଗର ତାର ଗାର ଗୁଡାକ ଥିବ ମାନେ ଇଏ
ତାଙ୍କ ଗର୍ବର ବିଷୟ ।
ହଁ ଆମର ଓଡିଶାର ଗୋଟେ ଗର୍ବ ଗର୍ବର ବିଷୟ ଆମ ଓଡିଶା ପାଇଁ । ହୁଁ କଲରାପ ତ୍ରିଆ ବାଘ କେବଳ ସେଇଠି ମିଳେ ଆଉ ଏମିତି ବାହାରେ ମିଳିବନି ତାର ଗୋଟେ ଥାଏ ଜମା ତାର ଗୋଟେ ଏରିଆ ଥାଏ ଭିତ୍ରିଆ ଆ ଜାଗାରେ ହିଁ କଲରାପତରିଆ ବାଘ ଦେ
ଆଚ୍ଛା ଆଚ୍ଛା ମତେ କହିବେ ସେମାନେ ତ ଯେତେବେଳକୁ ଆପଣ ଯେମିତି କହିଲେ ତାଙ୍କ ଦେହ ରଙ୍ଗ କଲରା ପତ୍ର ଭଳିଆ ଆଉ କଲରା ପତରୀ ବାଘ ତାଙ୍କ ନାଁ ହୋଇଛି। ତ ସେମାନେ ବି ଯଦି ଗଛ ମଧ୍ୟରେ ଲୁଚିକି ରହିଯାଉଥାଏ ତାହେଲେ ଆ ସ ସାଧାରଣ ଲୋକଟିଏ ବି ତାକୁ ଜାଣିପାରେ ବହୁତ ତା ପାଇଁ କଷ୍ଟକର
ହଁ ନିହାତି ଭାବରେ ସେଥିପାଇଁ ତ ସେଇ ସେମାନଙ୍କର ବିଶେଷତ୍ତ ହିଁ ସେଇଟା ଯେ ତାଙ୍କର ଯୋଉ ଅ ଯୋଉ ଶରୀରର ତାଙ୍କର ଯୋଉ ରଙ୍ଗ ଥାଏ ଯୋଉ ଗାର ଗୋ ଡ଼ାକ ପଡ଼ିଥାଏ ସେମାନେ ଯଦି ଆ ସେଇ ଯଉ ମ-ମ ଯୋଉ ମ କଲର ର ଏ ମାନେ ସେଇ ଯୋଉ ରଞ୍ଚିଯାଆନ୍ତି ସେମାନଙ୍କୁ ପାଇବା ଏ ବହୁତ ବହୁତ କଷ୍ଟଜନକ ହେଇଯିବ।
ଆଉ ସେମାନେ ତ ନର୍ମାଲ ମାନେ ପ୍ରକୃତରେ ବହୁତ ଲୋକମାନଙ୍କୁ ବି ନାଇଁ ଆକ୍ଚୁଲି ଗମେ ସରକାର ଏମିତି କରିଛନ୍ତି ଯେ ସେମାନଙ୍କୁ ଗୋଟିଏ ବନ୍ଧ ଭିତରେ ଆୟତ କରି ରଖିଛନ୍ତି।
ହଁ ହଁ ହଁ ତାପରେ ଏ ଆମେ ଯେତିକି ଡରୁଛେ ବାଘକୁ ବାଘ ତାଠୁ ଅଧିକ ମନୁଷ୍ୟକୁ ଡରୁଥିବ। କାହିଁକି ନା ଅ-ଆ ଆମେ ତାକୁ ଯଦି ଆମେ ପଶୁମାନଙ୍କୁ ବିଜାର କରିବାନି ସେମାନେ ବି ଆମକୁ କିଛି କରିବେନି। ନାଇ ଯଦି ଆମେ ତାଙ୍କ ଢା ଚାରେ ଯଦି କିଛି ହସ୍ତକ୍ଷେପ କରୁଛେ ଦେନ୍ ତାହେଲେ ହିଁ ସେମାନେ ଆମକୁ
ନିଶ୍ଚୟ ନିଶ୍ଚୟ, ତାଙ୍କ କାର୍ଯ୍ୟକଳାପରେ ଯଦି ବିି କିଛି ବାଧା ସୃଷ୍ଟି ହେଲା ତାହେଲେ ସେମାନେ ବି ମନୁଷ୍ୟ ସମାଜକୁ ଆଘତ
ହଁ ହଁ ହଁ। ଏମିତି ଆମେ ଯଦି ଦେଖିବା ଆମର ମ-ମ ଇଏ କଣ ବ କନ୍ଧମାଳ ଏରିଆରେ ବି ଗୋଟେ ବେଲ୍‌ଘର ଭଳିଆ ଜାଗା ଅଛି ଯୋଉଠିକି ଆମର ଆ ଯଉ ଆମର ହରିଣ । ହରିଣ ଯାର ଶରୀରରେ ରେ ଧଳା ଟି ଟୋପା ଗୁଡ଼ାକ ଟାଇପ୍ ର ହେଇକି ଥିବ। ତାକୁ ଇଂରାଜୀ ହଁ କୃଷ୍ଣଶା ସାର ମୃଗ ବି ଅଛି ଆଉ ଉମ ହରିଣ ବି ଧଳା ଟୋପା ଥିବା ହରିଣ ବି ଗୁଡ଼ାକ ବି ଅ ଛନ୍ତି ଏଇ ଏ ହଁ ଏଇ ଯୋଉ ବେଲଘର ସେଇଥିରେ ତାଙ୍କୁ ସଂରକ୍ଷଣ କରାଯାଏ। ହଁ ତ ହ ସଂରକ୍ଷଣ କଲେ ସେମାନେ କଣ ନା ଆମର ଯୋଉ ଅଛି ଆମର ଯାହା ଆମର ଉ ପୃଥିବୀର ନିୟମ ଯେ ଛୋ
ହଁ ହଁ ହଁ ଯାହାଫଳରେ ପରିବେଶର ସନ୍ତୁ ଭାରସାମ୍ୟ ରହି ସନ୍ତୁଳନ ରହିପାରିବ।
ହଁ ତ ଏହା ମାଧ୍ୟମ ସଂରକ୍ଷଣ ମାଧ୍ୟମରେ କଣ ହଉଛି ସେଇ ଯୋଉ ଅ ବାଲାନ୍ସ ଟା ସେଇ ଯୋଉ ସ୍ଥିରତା ଟା ରହିଥାଉଛି। ଆଉ ଯୋଉ ଦ୍ଵାରା କି ପୃ ଥିବି ସତେଜ ହେଇକି ରହୁଛି ଅ-ଅ-ଆଉ ଆପଣ ଯଦି ଦେଖିବେ ବଇଶପାଲି ବୋଲି ଗୋଟେ ଅଭୟାରଣ ଅଛି ନୟାଗଡ ଜିଲ୍ଲାରେ।
ହଁ ହଁ ହଁ ହଉ ଦିଦି, ତମ ସହିତ କଥା ହେଇକି ବହୁତ ମତେ କିଛି
ହଁ ହଁ ହଉ ହଉ ଭଲରେ ପଢ ଭଲରେ ଚାକିରି ପାଅ। ଏହା ମୋର ତମ ପାଇଁ ମନସ୍କାମନା ଆଉ ହଁ ହ ହଉ। ଧନ୍ୟବାଦ କୁହ ଶୁଭ ସନ୍ଧ୍ୟା।